ହ୍ୟାଲୋ ହ୍ୟାଲୋ?
ହଁ ନମସ୍କାର ଆଜ୍ଞା।
ନମସ୍କାର କୁହ
କଣ କରିଛନ୍ତି? ହ୍ୟାଲୋ ବୋଇିଲେ କଣ କରିଚ ହଁ ମୋ କଥା ସୁଭାଯାଉଚି ତ?
ହଁ ହଁ ଶୁଭା ଆଉଛି।
ହଁ। ମୁଁ ପଚାରିଲି କଣ କରିଚନ୍ତି?
ବସିଚି ବସିଚି ବସିଚି।
ଖାଇସାଇଲେଣି
ଆଜ୍ଞା
ମୁଁ କହିଲି ଏତେ ଦିନି ପରେ କେମିତି ମନେ ପକେଇଲେ କୁହନ୍ତୁ।
ଏତେ ଦିନି ପରେ କଣ ମନେ ପକେଇବି। ଟାସ୍କ ନଥିଲା ତ କଂପ୍ଲିଟ କରିବାକୁ ଥିଲା ସେଇଥିପାଇଁ
ମେସେଜ୍ କରିଦେଲି।
ଆଜ୍ଞା।
ଆଛା ହଉ କୁହନ୍ତୁ କୁହନ୍ତୁ। ହୁଁ।
ଏଇ ଯୋଉ ମୁଁ ପଚାରୁଥିଲି ଖାଇସାଇଲେଣି?
ହ ମୁଁ ଖାଇସାରିଲିଣିି।
ଓ ହ ଆପଣ ଏବେ କଣ ପଢୁଛନ୍ତି?
ମୁଁ ଏବେ ମୁଁ ଏବେ କିଛି କରୁନି।
ମାନେ କିଛି ତ ପାଠ ପଢ ପାଠ ତ ପଢୁଥିବେ ସେଇ ବିଷୟରେ ପଚାରୁଛି?
ପାଠପଢା
ପାଠପଢା ଆଉ କଣ ଛାଡିଦେଇଛନ୍ତି?
ହଁ ମୁଁ ପାଠପଢ଼ା ଛାଡ଼ିଦେଇଛି।
ଆଚ୍ଛା ଆଚ୍ଛା କାଇଁ ଛାଡ଼ିଦଲେ?
ଇଚ୍ଛା ହେଲାନି ପାଠ ପଢିବାକୁ।
କିଛି ତ ପଢିଥିବେ?
ନା ନା ମୁଁ କିଛି ପଢୁନି ହଁ ହଁ ମୁଁ ପ୍ଲସ ଟୁ ଖାଲି ପ୍ଲସ ଟୁ ଯାଇଏଁ ପଢିଛି ତାପରେ ପଠ ଆଉ ପାଠ ପଢୁନି ଛାଡି ଦେଇଛି।
ହ ହ।
ଆପଣ କଣ କରୁଛନ୍ତି କୁହନ୍ତୁ?
ଆମେ ବି ଆପଣଙ୍କ ଭଳିଆ ବଇଚୁ ଘରେ ଆଉ କଣ କରିବୁ।
ମୋରି କଥା ମତେ ଫେରଇ ଦେଲେ ଭଲ ଭଲ।
ସେମିତି ଆଉ କହିଲେ ଦେଖ ଆଉ କଣ କରିବୁ ମାନେ ପଢୁଚୁ ଆଉ।
ଆ ପ୍ଲସ୍ ଥ୍ରୀ?
ଆଜ୍ଞା।
ହୁଁ। ହଉ ମୁଁ ଯୋଉଠି ରହୁଥିଲି।
କୋଉଠି ରହୁଥି ମତେ କେମିତି ମୁଁ ଜାଣିବି ମୁଁ କଣ ତମ ଆପଣ ଆପଣ ଆପଣ କହିଲେ କଣ ହଷ୍ଟେଲେରେ ରହୁଛନ୍ତି ଭୁବନେଶ୍ୱର କୋଉ ଜାଗା?
ଭୁବନେଶ୍ୱରର କଳ୍ପନା।
ଓହୋ। ତା ମାନେ ଆପଣ ବିଜେପି ରେ ପଡୁଥିବେ। ନା କଣ ତାମାନେ ଆପଣ ବିଜେ ମୁଁ କହିଲି ତା ମାନେ ଆପଣ ବକ୍ସି ଜଗବନ୍ଧୁ ବିଦ୍ୟାଧର କଲେଜରେ ପଢୁଥିଲେ ପ୍ଲସ ଟୁ ନା କଣ?
ନାଇଁ ତ।
ଆଉ।
ମୁଁ ତ ମହର୍ଷି ରେ ପଢୁଥିଲି।
ଚାଲି।
ହଁ ଦି ବର୍ଷ କୋଚିଂ ରେ ରହିଲା ପରେ ବି। ହଁ ଗଣ ନତା ଭୁଲ।
ନାଇ ମାନେ ସିଏ ଆଉ ଜଣେ ମତେ ନମ୍ବର ଦେଇଛି।
କିଏ ନମ୍ବ
ମୁଁ ଦାସ ମାନେ ଯେ ଯେଏ ନମ୍ବର ଦବା କଥା
ହଁ ସେଇ କିଏ ନମ୍ବର ଦବା କଥା କିିଏ ଯିଏ ନମ୍ବର ଦେଇଛି ମୁଁ ସେଇ ପଚାରିଛି କିଏ ନମ୍ବର ଦେଇଛି।
ସୁବୁ
ନା ସେ କଣ ଟିମ୍ ଟିଲି କହିବାକୁ ଚାହୁଁନି କଣ କହୁଚି ଆଛା ରାରାଜେଶ ବୋଲି ଗୋଟେ ପିଲା ଜାଣିଛ କି?
ଓ ସିଏ ନାହିଁ ମୁଁ ତାଙ୍କୁ ଚିହ୍ନିନି
ଆଉ ତମେ କେମତିଗ କହିଥିଵ ସିଏ
ମୁଁ କଉଠି କହିଲି ସିଏ
ଆଉ ତମେ କଥା ବୁଲଉଛ ଆଉ କଥା ଅରା ତମର ଠିକ ନାହିଁ
ମୋ କଥାବାର୍ତ୍ତା ଠିକ ଅଛି ହଉ ହଉ କୁହନ୍ତୁ କୁହନ୍ତୁ
କ କହିବି ଜୀବନ ଯାପନ ଟା କେମତି କଣ ଚାଲିଛି?
ମୁଁ ମୋ ଜୀବନ ଯାପନ ମୁଁ ଏବେ ହଳ କରୁଛି
କଣ ବୁ ମାନେ ଆପଣ କଳପ କଳ୍ପନା ରହିକିନା ବି ହଳ କରୁଛନ୍ତି
ଆରେ କପନାରେରେ ରହିଲି ବୋଲି କଣ ମୁଁ ମୋର କଣ ଘର ଦୁଆର କିଛି ନାହିଁ ଗାଁ ରେ ଖାଲି କଳ୍ପନା ରେ ରହୁଥିବେ ବର୍ଷ ସାରା
ହ ମତେ କହିଲେ ହଳରେ କଣ କଣ ହବ?
ହଳରେ ହଲ ଯାହା ହୁଏ
ଯାହା ହୁଏ ମାନେ ମୁଁ କରିନି କେବେ ମୁଁ ସେଇଥି ପାଇଁ ଆ ମାନେ ତମେ କରିଛ ବୋଲି ମୁ
ତାହେଲେ ଗାଁ ରେ ଆସିକି ଥରେ ଦେଖନ୍ତୁ ତାପରେ କରିବି ମୁଁ ଏମିତି କହିଲି ଆପଣ ବୁଝିପାରିବେନି
ହ ହଉ କେବେ ଯିବା ତ ଆଉ ସେପେ ରେଟ୍ ଆଉ
ଆଉ କୁହନ୍ତୁ କଣ ଖାଇଛନ୍ତି ଆପଣ?
ଏବେ ତ କିଛି ହେଇି ହେଇକି ନା ରୋଷେଇ ହବ ସମୟ ହେଲାଣି ସାଢେ ପାଞ୍ଚଟା ଦେଖିବା କଣ କରିବା ଗୋଟେ ଆଉ ମାଂଛ ଟା ଆସିକି ରଖା ହେଇଛି କଟା ହେଇକି ପିଲା ସବୁ ବସିଛନ୍ତି ଭୋକିଲା ତାଙ୍କ ପାଇଁ ମୁଁ ଖା
ହୁ ଆଚ୍ଛା ଆଚ୍ଛା କୋଉଠି ହଷ୍ଟେଲ ରେ
ଗୋଟେ ମେସ୍ ନେଇକିନା ରହିଛୁ ଗୋଟେ ଘରଭଡ଼ା ନେଇଯାଇଚୁ ହଉଚ
ହୁଁ ଭଲ ଭଲ
ହଉ ହଉ ହଉ କୁହନ୍ତୁ କୁହନ୍ତୁ ମୁଁ ସେ କହିଲି ଏତେ ଦିନ ପରେ କେମିତି ପଳେଇ ଆସିଲା ଦି ବର୍ଷ ହେଲା ମେସେଜ ଟା ଆସୁନଥିଲା ମୁଁ ଗ୍ରୁପରେ ଆଡ ହେଇଛି ନା ନାଇଁ ପଳେଇ ଆସିଲା ମେସେଜ ସାଙ୍ଗେ ସାଙ୍ଗେ
ଏଇ ବର୍ଷ ମେସେଜ ଆସନଥିଲା ନା କଣ କହିବ ସିଏ ସିଏ ତ ପାଠ ପଢାରେ ଟିକେ ବେଶ ହେଇଯାଇଥିଲା ସେଥିପାଇ ସେ ମେସେଜ ଫେସେଜ କରିନଥିଲା
ହଁ ଆଚଛା ଆଚ୍ଛା ପାଠ ପଢାରେ ବେସ୍ତ ନା ହଁ ହୁଁ
ସେ ଟିକେ ସେ ଟିକେସେଟିକେ ଅନ୍ୟ ନମ୍ବର ଦେ ଭାବିଲା କୋଉଠି କଣ ଟିକେ କରିଦବା କାହିଁକିନା ଆଜିକା ଦୁନିଆରେ ପଇସା ହେଲେ ଶବ ସବୁକିଛି ସେଇଥିପାଇଁ ସେ ଟିକେ ମାରିଦେଲା ବେଶୀ ଆ
ଆଚ୍ଛା ଆଛା ହଁ ଭଲ ଭଲ ଠିକ କଥା। ମାଇଣ୍ଡ ସେଟ ବହୁତ ଭଲ।
ଆଜ୍ଞା। ହଁ।
ଆଜ୍ଞା ଆଜ୍ଞା ହଁ।
ଏଇଭଳିଆ ଯଦି ଆପଣ ନ ହେବେ ତାହେଲେ ଆପଣ ଦୁନିଆରେ ବଞ୍ଚି ପାରିବେନି।
ହଁ ଠିକ କଥା ପଇସା ଅଛି ତ ଦୁନିଆ ଅଛି, ଠିକ କଥା ଠିକ କଥା।
ଆଜ୍ଞା। ଆଉ? ସନ୍ଧ୍ୟାବେେଳେ ପ୍ଲାନିଂ ମାନେ ସନ୍ଧ୍ୟାବେେଳେ କଣ ଭାବିଛନ୍ତି କରବେ ବୋଲି!
ସନ୍ଧ୍ୟାବେଳେ କୀର୍ତ୍ତନ।
ପଣସ? ମନ୍ଦିର ବି ଯାଆନ୍ତି ସନ୍ଧ୍ୟା ବେଳକୁ?
ହଁ, ଆପଣ ଯାଆନ୍ତିନି ହୋ ପାପି ଲୋକ, ଆମେ ପାପି ଲୋକ ନୁହଁ।
ପାପୀ ଲୋକ, ପାପୀ ଲୋ କ ନୁହେଁ ଯେ ଆମେ ସନ୍ଧ୍ୟା ବେଳେ ଟିକେ ମନ୍ଦିର ଫନ୍ଦିର ଯାଇନ। ଆମର ଆମ ନାଇଁ ଆମର ଏତେ ଭକ୍ତିଭାବ ଠାକୁରଙ୍କ ପ୍ରତି ନାଇଁ, ଆମ ହୃଦୟରେ ଭକ୍ତିଭାବ ଆମେ ଟିକେ ଠାକୁର ଡାକି ଦେଇକି, ଚାଲିଲୁ କାମ କରିବାକୁ ଆଉ।
ଆଚ୍ଛା ଆଚ୍ଛା କୋଉ କାମ କରୁଚନ୍ତି ତାହେଲେ ଆପଣ?
ଯାହା କରିବା କଥା ଯେମିତି ଧର ପରୀକ୍ଷା ପରୀକ୍ଷା ପାଖେଇ ଆସିଲା ବେଳେ ଏଇଟା ଗୋଟେ ଠାକୁରଙ୍କୁ ଡାକି ଦେଇ ତାପରେ ଠାକୁର ବୁଝିବେ ଆଗକୁ କଣ ଆଜ୍ଞା ଜାଣି ଚ, ମୁଁ କହିବି କଣ?
ସବୁ ହଁ ସେଇୟଆ ଠିକ କଥା ଠିକ କଥା।
ଦକାରେ ପଇଲେ ହି ସବୁ ମାଗନ୍ତି।
ହଁ ସ୍ଵାର୍ଥ ଟାଇମ ରେ ସମସ୍ତେ ଖୋଜନ୍ ତି ନାଉ, ସବୁବେଳେ କାଇଁ ଖୋଜିବେ?
ହ୍ୟାଲୋ।
ହଁ ଶୁନୁଚି କହୁନା। ମୁଁ କହିଲି ଖାଇଲେ କଣ ଆଉ କିଛି ମାନେ ଜିନିଷ କହିଲେନି କଣ କଣ ଖାଇଲେ ସବୁ।
ମୁଁ ମୁଁ ଖାଇଛି ଫ୍ରୁଟ ସାଲାଡ ଆଉ ମ୍ୟାଙ୍ଗୋ ସେକ୍।
ବଡ ଲୋକିଆ କଥା ଆଉ।
ଓ ଫ୍ରୁଟ ସାଲାଡ ଆଉ ମ୍ୟାଙ୍ଗୋ ସେକ୍ ପିଇଲେ ବଡ ଲୋକ ହଁ। ତାହେଲେ ମୁଁ କହିଥାନ୍ତି ପଖାଳ ଭାତ ଖାଇଛି, ତାହେଲେ କହିଥାନ୍ତେ ଗରିବ ଲୋକ ଆଉ।
ସେମିତି ମୁ କହିଦେଲେ ଏ ଦେଖିବେ ଜାହେଲେ ଫ୍ରୁଟ ସାଲାଡ୍ ସାଲାଡ୍ ଆଉ ଇଏ ଖାଉଛ ମାନେ କଣ, ମ୍ୟାଙ୍ଗୋ ସେକ୍ ପିଉଛ ମାନେ ଭାବୁଥ କଣ ବା-ବାସ୍।
ହଁ ବଡ଼ଲୋକ ତ, ମୁକେଶ ଅମ୍ବାନୀଙ୍କର ଝିଅ ନା କଣ ସେଆ ତ?
ବାଶ୍ ଆମର ତ ଏଠି ମାନେ ଖାଲି ନା ମୁଁ ସେ ଯିବନ ନା। ସେମତି କରି ଖାଇଦବା କଥା ଆଉ, ଆସୁ ନ ଆସୁ କଣ, ଦିନେ କେବେ ଆସ ତମ ଦେଖିଆ ରୋଷେଇ କେମିତି ହଉଚି ଆଉ।
ଆ ମତେ ରୋସେଇ-
ଆସେ ଚିକେନ ଟା କେମିତି ହବ ଟିକେ କହିବ?
ଚିକେନ ଫାଷ୍ଟ ଚିକେନକୁ ଆଣିବ କାଟିକି ତାପରେ ତାକୁ ଧୋଇଦବ। ଚାହିଁବ ଯଦି ତାକୁ ମ୍ୟାରିନେଟ କରିକି ରଖିପାରିବ ଯଦି ମ୍ୟାରିନେଟ କ ନ କରିବେ ଆପଣ। ଡାଇରେକ୍ଟ ମସଲା କଷିକି ଚିକେନକୁୁ ପକେଇକି ଭଲରେ କସି ବେ କସି ଶାରିଲା ପରେ ସେଥିରେ ପାଣି ଦେଇଦେବେ। ଫୁଟି ସାରିଲା ପରେ ଲାଷ୍ଟରେ ଗରମ ମସଲା ପକେଇଦେବେ ହେଇଗଲା ଚିକେନ।
ଆଜ୍ଞା। ଯେତିକି ସହଜରେ ଆପଣ କହିଦେଲେ। ସେତିକି ସହଜରେ ବନେଇବା କଷ୍ଟ।
ସେ ସେ ଯାହାକୁ ଆସେନି ତାକୁ ଲାଗେ କଷ୍ଟ ଆମତ ତ ଆସୁଛି ମତେ କାହିଁକି ଲାଗିବ କଷ୍ଟ।
ମ୍ୟାରିକେଡ଼ ଫ୍ୟାରିକେଡ କଣ କହିଲେଣି ମୁଁ ତ ଆଗରୁ କାଇଁ ଜାଣିନି ମ୍ୟାରିନେଟ କଥା।
ହଳଦୀ ମ୍ୟାରିନେଟ ହେଇକି ରଖାଯାଏ। ଚିକେନ ଟା ସଫ୍ଟ ହବା ପାଇଁ ହଁ ସେ ଆପଣ ଜାଣିନାହାନ୍ତି ସେଇଟା ଆପଣଙ୍କ ଦୋଷ। କିନ୍ତୁ ଆମ ଘରେ ଏମିତି ହିଁ ହୁଏ।
ଆମେ ତ କୋଉଠୁ ଜାଣିବୁ। ଆମେ ତ ଗରିବ ଲୋକ ଆପଣ ତ ବଡଲୋକିଆ କଥା ବୁଝି ଏ ଦହି ଫହି ପକେଇ ଟୋଟାଲ ଚିକେନ୍ ଯଦି ଯେମିତି ରହିଛନ୍ତି ଆଉ।
ଆଚ୍ଛା-ଚ୍ଛା ହଁ ହଁ ସେ ଚାଲି ନ ଯ କଣ କରାଯାଇପାରିବ?
ହୋଉ ସନ୍ଧ୍ୟା ଡ ହେଇ ଆସିଲେଣି। କଥା ତ ସରିବନି କଥା କହିଲେ କଥା ଚାଲିଥିବ।
ହଁ।
ଆଉଥରେ କେତେବେଳ ଟାସ୍କ କମ୍ଲିଟ କରିବା ଆଉ। ଆପଣ ନମ୍ବର ଟା ମତେ ଦେଇ ଦିଅନ୍ତୁ। ମୁଁ ହ୍ୱାଟ୍ସପରେ ମେସେଜ କରିବି ଆଉ।
ଯୋଉ ନମ୍ବରରେ ଆପଣ, ହାଟସପରେ ବା ମେସେଜ କରିଥିଲ?
ହୋଉ ହୋଉ ସେଇ ନମ୍ବରଟା ତ ହୋଉ ହୋଉ।